ହଁ ଭଉଣି।
ହ୍ୟାଲୋ।
ଶୁଭରାତ୍ର ଭଉଣୀ।
ଶୁଭରାତ୍ର ସେମ୍ ଟୁୟୁ।
ଆଉ କଣ କରୁଛନ୍ତି?
କିଛି ନାହିଁ ଏଇଠି ବସିଛୁ ଆଉ ଛାତ ଉପରେ।
ଆଚ୍ଛା ଆଚ୍ଛା ଗରମ ଫରମ କେମିତି ହଉଛିି ନା ହଉନି।
ଦିନ ଟାଇମ୍ ରେ ଗରମ ଲାଗୁନଥିଲା କିନ୍ତୁ ସନ୍ଧ୍ୟା ପରେ ବହୁତ୍ ଗୁ
ଓ ଆମ ଏଠି ବି ସେଇ ସେ ପୁରା ସମାନ। ପରିସ୍ଥିତି ଆଉ ଭାରି ଗରମ ଲାଗୁଛି ମୁଁ ହେଠୁ କଣ କଲି ନା ସନ୍ଧ୍ୟାବେଳେ ଗାଧେଇ ପଡ଼ିଲି। ବାପା ମମି ମିଶିକି ମୋତେ ଗାଳି କଲେ ଆଉ ଗାଳି ଶୁଣିକି ବସିଚି ଆଉ। ଆ ଗରମ ହଉଛି କଣ ମଣିଷ କରିବ କହିଲ?
ହଁ।
ହୁଁ ସେଥିରେ ପୁଣି ସକାଳ ଏଗାରଟା ବେଳେ ଗାଧୋଇ ପଡ଼ୁଚି। ଆଉ ତ ଗରମ ଲାଗୁଚି ମୁଁ ବି ସେଇ ବସିଚି ଆମ ବାଲକୋନିରେ ବସିକି ପବନ ଖାଇବି ବୋଲି ହେଲେ ଉଁ ଗରମ ଲାଗୁଚି ପବନ ତ ହଉନି ଆଉ।
ହଁ ମୋଠି ବି ସେଇଆ।
ହଁ ଆଉ ତମେ ସନ୍ଧ୍ୟାରେ କଣ ଖାଇଚ?
ସନ୍ଧ୍ୟାରେ ଚା ବିସ୍କୁଟ ଖାଇଥିଲି। ତମେ?
ମୁଁ ସନ୍ଧ୍ୟାରେ ବରା ଆଉ ସିଙ୍ଗଡ଼ା ଟିକେ ଖାଇ ଦେଇଥିଲି ଆଉ। ଆଣିଥିଲେ। ଏ ଭାଇ ଜଣେ ଆଣିଥିଲେ। ଖାଇ ଦେଇେଇଥିଲି ଟିକେ ଆଉ। ହୁଁ। ଆଉ ତମେ କଣ କେମିତି ରଜରେ କୁଆଡ଼େ ଯାଇଥିଲ କଣ ନାହିଁ?
ହଁ ରଜରେ ଆମେ ପୁରୀ ଯାଇଥିଲୁ।
ପୁରୀ ଯାଇଥିଲ? ଜଗା ଦର୍ଶନ କରିଦେଇଚ ତାହେଲେ ରଜରେ?
ହଁ ଜଗା ଦର୍ଶନ ଏଇ ବର୍ଷ ଦି ଦିଥର ହେଲାଣି।
ଏଇ ବର୍ଷ ତୁମେ ଦିଇଥର ମାନେ ଛଅ ମାସ ଭିତରେ ତୁମେ ଦିଇଥର ଦର୍ଶନ କରିକି ଆସିସାରିଲଣି? ଆମର ଥରେ ବି ଡୋରି ଲାଗୁନି। ଆମର ଥରେ ବି ଡୋରି ଲାଗୁନି। କଣ କରିବୁ କହିଲ। ଆମେ ବହୁତ ଭାବୁଚୁ ଯିିବୁ ଯିବୁ ବୋଲି ହେଲେ ଡୋରି ଲାଗିଲେ ତ ତା ପାଖକୁ ଯିବ।
ହଁ କିନ୍ତୁ ଏଥର ବହୁତ, ଆମେ ଭାବିଥିଲୁ କି ସନ୍ଧ୍ୟା ଟାଇମରେ ଯାଇକି ଦର୍ଶନ କରିବୁ ଫାଙ୍କାରେ, କିନ୍ତୁ ବହୁତ ଭିଡ ଥିଲା।
ହଁ ତା ପାଖରେ ଯେତେବେଳେ ବି ଯିବ ତମେ ଭିଡ ହିଁ ରହିବ। ତମେ ଭାବିକି ଯିବ ଯଦି ତମେ ଯଦି ଯ ଭାବି ଯାଇଥିବ ସନ୍ଧ୍ୟାରେ ଯିବ ବୋଲି। ସେମିତି ପାଞ୍ଚଟା ଲୋକ ବି ଭାବିଥିବେ ଆମେ ସନ୍ଧ୍ୟାରେ ଯିବୁ। ଠୁ ସବୁ ଭିଡ ହେଲେ ଏଇ ଟାଇପ୍ ର ରହୁ ରହୁଚି ଆଉ ଆଉ ତମେ ରହିଲ ନା ଯାଇକି ଖାଲି ବୁଲି ବାଲିକି ପଳେଇ ଆସିଲ? ଓ ରହିଥିଲ ତମେ। କେତେଦିନ ରହିଲ?
ଯାଇଥିଲୁ ର ଚାରି ଦିନ ରହିଲୁ। ଚାରି ଦିନ ରହିକି ପଳେଇ ଆସିଲୁ ଆଉ। ବୁଧବାର ଦିନ ଆମେ ରବିବାର ହଁ ରବିବାର ଦିନ ଯାଇଥିଲୁ ବୁଧବାର ଦିନ ଏଇ ଯୋଉ କା କଟ ପୁର ମଙ୍ଗଳା ନାହିଁ ନା ସେଠି?
ହଁ ହଁ କାକଟପୁର ମଙ୍ଗଳା ହୁଁ। ସେଇଠିକି ବି ଯାଇଥିଲ? ହାଲୋ। ହାଲୋ ଭଉଣୀ ଶୁଭୁନି କି? ଭଉଣୀ ଶୁଭୁନି କି ତମକୁ? ଆରେ ଭଉଣୀ ଶୁଭୁନି କି?
ନାଇଁ ଟିକେ ମାନେ ନେଟ
ଓହୋ ତମର ଟିକିଏ ଅସୁବିଧା ରହୁଚି ଟିକେ ଯେଉଁ କଣ କହିଲେ ଏ ଶୁଭୁନି ସେଥିପାଇଁ ଠିକସେ ଆଉ। ତୁମେ ଟିକେ ଆସୁନ ଠିକ୍ ନେଟୱାର୍କ ଜାଗାକୁ।
ହଁ ମୁଁ ତ ବାହାରେ ବସିଚି ମୋର ତ ଫୁଲ ଅଛି। ଦେଖ ତମର ନାହିଁ ବୋଧେ?
ଓ ହୋ ତମେ ବାହାରେ ବସିଚ। ମୁଁ ବି ତ ସେ ବାଲକୁନି ରେ ବସିଚି। ମୋର ତ ନେଟୱାର୍କ ଠିକ୍ ସେ ଆସୁଚି। ମୋର ୱାଇଫାଇରେ ବି ଚାଲିଚି ନେଟୱାର୍କ।
ମୋର ବି ୱାଇଫଇରେ ଚାଲିଚି କିନ୍ତୁ ଏଟି ଗୋଟେ ସମସ୍ତେ ଯାହାହେଲେ ବି ନେଟ ୟୁଜ କରୁଥିବେ। ସେଥିପାଇଁ
ଓହୋ ଟିକେ ଆସୁନଥିବ। ଆଚ୍ଛା ତମେ ଚାରି ଦିନ ଯାଇକ କୁଆଡ଼େ କୁଆଡ଼େ ବୁଲାବୁଲି କରିକି ଆସିଲ ଟିକେ କହୁନ।
ଆମେ ଫାଷ୍ଟ ଯାଇଥିଲୁ ତ ସନ୍ଧ୍ୟାରେ ଯାଇକି ସଖାଳେ ପହଞ୍ଚିଲୁ। ରଜ ଦିନ ଯାଇକି ସକାଳେ ପହଞ୍ଚିଲୁ। ସକାଳେ ବଲେ ରଜ ଦିନ ଯାଇଥିଲୁ।
ମାନେ ପ୍ରଥମ ରଜ ନା କୋଉ ରଜ? ଆଚ୍ଛା ଆଚ୍ଛା ତା ପରେ।
ଏଇ ଯୋଉ ରୋଡ ପଳେଇଲୁ ଟ୍ରେନରେ ବୋଉତ ଲୋକ ଯାଇଥିଲେ ତ ସେ ସେଥିପାଇଁ ଟ୍ରେନରେ ପଳେଇଲୁ ରହିବାର ଥିଲା ସେଥିପାଇଁ ଗାଡି ନେଇନଥିଲୁ। ସେଠି ମାମୁଙ୍କ ସାଙ୍ଗ ଜଣେ ଥିଲେ ସେଟି ଯାଇକି ଆମେ ରହିଥିଲୁ। ପାଷ୍ଟଟା ଆମେ ଖରାବେେଳେ କିଛି ପଡି ଯାଇନଥିଲୁ ଯେ ସନ୍ଧ୍ୟାରେ ଯାଇଥିଲୁ ନା ଚା ଟା ବେଳେ ଯାଇ ଥିଲୁ ସମୁଦ୍ରରେ ଗାଧେଇଥିଲୁ ସାଢେ ତିନିଟା ଯାଇ ହଁ ଆମେ ସବୁଦିନ ସମୁଦ୍ରରେ ଗାଧେଇଲୁ ଯେତିକି ଦିନି ରହିଲୁ ସେଠି ପାଖ ଖରେ ରୁମ ପାଖରେ ପୁରା ସମୁଦ୍ରଟା।
ଆଉ ତମେ କଳା ପଡ଼ିଯାଇନ ତ।
କଳା କାଇଁ ପଡିବୁ।
ସମୁଦ୍ର ପାଣି ମୁଁ ଶୁଣିଚି ଗାଧେଇଲେ କଲେ ମଣିଷ କଳା ସେଇଟା ଲୁଣି ପାଣି ନା ତ କଳା ପଡ଼ିଯାଆନ୍ତି ସମସ୍ତେ। ତ ତମେ କଳା ପଡ଼ିନ ଯାହାହଉ ହଁ ତାପରେ କଣ କଲ। ହ୍ୟାଲୋ ଆରେ ଭଉଣୀ ତମର ଟିକେ ଠିକ ସେ ନେଟୱାର୍କକୁ ଆସ।
ନେଟୱାର୍କ ବୋହୁତ ଇସୁ ହୋଉଚି।
ଏବେ ଠିକ୍ ସେ ଶୁବିଲା ନା।
ହଁ ଶୁବୁଚି ତମର ଟିକେ ଫଡ ଫଡ ଶୁବୁଚି।
ଏବେ ଶୁବିଲା ଠିକ୍ ଠାକେ।
ହଁ ହଁ ଶୁବିଲା।
ହଁ କଣ କଲ ତାପରେ ଯାଇଥିଲ ତ ସବୁଦିନ ନଈଟେ ସମୁଦ୍ରରେ ଗାଧେଇଲ ତାପରେ।
ଟା ଗାଧୋଉ ତାପରେ ଆସିକି
ଆଚ୍ଛା ଆଚ୍ଛା ହଁ।
ପୁରନ କରିକି ଆଉ ସବୁ ଯାଉ ଆଉ କିନ୍ତୁ ଭୋକରେ ରାତି ରାତି ସାଢେ ତିନିଟା ବେଳୁ ଆମେ ଯାଉ ଚନ୍ଦ୍ରଭାଗା ସେ ଯୋଉ ସୂର୍ଯ୍ୟ ଉଦୟ ହୁଅନ୍ତିନି। ସେଇଟା ଦେଖିବାକୁ।
ଉଦୟ।
ହଁ ପୁରା ପୁରା ରକ୍ତ ଯେମିତି ନାଲି ନୁହେଁ ଆକାଶ ଟା ପୁରା ସେମ ତି ହେଇଯିବ ପୁରା।
ବାବା। ମୁଁ କେବେ ଆଜି ପର୍ଯ୍ୟନ୍ତ ସବୁ ଏତେ ବଡ଼ ହେଲିଣି ମୁଁ ସବୁବେଳେ ଭାବିଚି ଯାଉଚି ଟିକେ ଚନ୍ଦ୍ରଭାଗା ଯିବି। ଦେଖିବି ଭୋର ପୁରା ଦୃଶ୍ୟ କିନ୍ତୁ କେବେ ଦେଖିପାରେନି ତୁମେ ଯାହାଉ ଦେଖିଦେଲ।
ମୁଁ ଦିଥର ଦେଖିଲିଣି। ଏ ଗୋଟେ ଥର ମୋ ଭାଇ ଏରିକା ସବୁ ମାନେ ଯାଇଥିଲୁ ଆମ ଘରର ଲୋ ସବୁ ଯାଇଥିଲୁ ସେଟା ଆମେ ବି ରାତି ରାତି ତିନିଟାରେ ବି ସେଠି ଯାଇକି ଏଇଠୁ ଆମେ ଗୋଟେରେ ଯାଇଥିଲୁ ସେଠି ଆମେ ତିନିଟାରେ ପହଞ୍ଚିଲୁ ସେଠି ବି ଆମେ ଦେଖିଥିଲୁ।
ଆରେ ଯାହା ହଉ ମୁଁ ନାହିଁ ଆଜି ପୁର୍ଯ୍ୟନ୍ତ ମୁଁ କେବେ ଦେଖିପାଇଲିନି ସୂର୍ଯ୍ୟୋଦୟ।
କିନ୍ତୁ ସେଇଟା ବେଶୀ ଡର ଲାଗେ କାହିଁ କହିଲେ ଆମ ପାଖ ପୁରା ସେଟା ପୁରା ପାଖକୁ ଯେମତି ଆମେ ଉପରକୁ ଅନେଇବା ମତେ ଲାଗିବ ଆମ ପାଖରେ ସେଇଟା ଅଛି ବୋଧେ।
ମାନେ ସୂର୍ଯ୍ୟ ଆପଣଙ୍କ ପାଖରେ ପୁରା ଲାଗିବେ।
ହଁ ସେଇଟା ଠିଆ ହବ ଦେଖିବ ପୁରା ମୁଣ୍ଡ କତିରେ ପୁରା ଲାଗିବ କି ଆମେ ଧରିଦବାକି। ସେଇଟା କୁ ଆଉ। ଯେତେବେଳେ ପୁରା ଧୀରେ ଧୀରେ ଉଦୟ ହେଇ ଆସିବେ ପୁରା ଗୋଲ ହେବେନି ସେ ପୁରା ରକ୍ତ ପିଣ୍ଡୁଳା ଭଳିଆ ଯେମିତି କି ଉପରେ ଗଳି ପଡିବ କି ଉପରେ ଗୋଲ ହେଇକି କି ରକ୍ତ ପିଣ୍ଡୁଳା ଭଳିଆ ଦେଖାଯିବେ।
ଏ ହେ ତମେ ଏମିତି କହିଲଣି ମୋର ବହୁତ ଇଚ୍ଛା ହେଲାଣି ଦଯେଇ ଯାଇ ଟିକେ ଦେଖିବା ପାଇଁ କେମିତି କଣ।
ଆଉ ଆଉ ସେଟା ତ ସେୟା ଦେଖିବ ଯେତେବେଳେ ଅସ୍ତ ବି ହେବେନି, ସେତେବେଳେ ବି ସେମିତି ସେ ଗୋଲ ହେଇ ହେଇ ଧୀରେ ଧୀରେ ନାଲି ପଡି ପଡି ପୁଣି। ସମୁଦ୍ର ଭିତରେ ସେ ପଶିଯିବେ ପୁଣି ସକାଳୁ ସେମିତି ଆଉ ବାହାରିବେ‌।
ଆଚ୍ଛା ତମେ ଦିଟା ଯାକ ଦେଖିଛ ନା ଖାଲି ଉଦୟ ଦେଖିଛ।
ଏଟା ଦେଖିଛି ସେଟା କିନ୍ତୁ ଶୁଣିଛି।
ଆଚ୍ଛା ଆଚ୍ଛା ଉଦୟ ଅସ୍ତ ପୁରା ସ ପୁରା ସମାନ ଥିବ ଆଉ। ଉଦୟ ଯେମିତି ହଉଥିବ ଅସ୍ତ ବି ସେମିତି ହଉଥିବ। ତୁମେ ଯାହା ହଉ ତୁମେ ଦେଖିେଦେଇଛ ମୋର ଭାରି ଇଚ୍ଛା ହେଲାଣି ଯିବା ପାଇଁ ତମ କଥାକୁ ଶୁଣିକି।
ନାଇଁ ସେଟା ଦେଖିଛୁ ଆଉ ସେଟା ଡୋରି ଲାଗିଲେ ଦେଖିବୁ ଆଉ।
ହଁ ଡୋରି ଲାଗିଲେ ଯିବା ଜଗାକୁ ଟିକେ ଦେଖିବା ଆସିବା ଆଉ। ଆଉ ତମର ରାତିରେ କଣ ଖାଇବାକୁ ହଉଛି।
ରୁଟି ହଉଛି ଆଉ ଭଜା ଫଜା କି କଣ ହବ ମୁଁ ଜାଣିନି। ବୋଧେ ହବ ମୁଁ ଉପରେ ବସିଛି।
ଓହୋ କିଏ କିଏ ତମ ଭଉଣୀମାନେ ସବୁ ବସିଛନ୍ତି ନା ତୁମେ ଏକା ବସିଛ।
ନାଇଁ ମୁଁ ଏକା ବସିଛି ଭଉଣୀ ମାନେ ସବୁ ଅଣ୍ଡାରେ ଗୋଟେ କଣ କରୁଥିଲେ।
ଅନ୍ଧାରରେ କଣ କରୁଛନ୍ତି।
ଅନ୍ଧାର ନୁହେଁ ଅଣ୍ଡାରେ।
ଅଣ୍ଡାରେ ଓହୋ ଅଣ୍ଡାରେ ଖାଇବା ଜିନିଷ କଣ ବନଉଛି। ଛନ୍ତି ତମେ ଖାଅନି କି ସେ। ତମେ ଅଣ୍ଡା ଖାଅ ନା ଅଣ୍ଡା ଖାଅନି।
ମୁଁ ଖାଏନି କିନ୍ତୁ ଏବେ ଖାଇବାକୁ ପଡିବ।
କାହିଁକି।
କାହିଁକି ନାଁ ଯୋଉଁ ର। ବ୍ଲଡ ଜମା ନାହିଁ ରକ୍ତହିଁ ନାହିଁ ସେ ଯୋଉଁ ମେଡ଼ିସିନ୍ ଯେଉଁ କହୁଛନ୍ତି ସେଗୁରା ଖାଇବାକୁ ବି ଭଲ ଲାଗୁନି।
ଓ ହୋ ତମେଦେହ ତମ କଣ ଦେହ ଫେହ ଖରାପ ହେଇଯାଇଛି କି।
ହଁ ବୋର୍। ତିନି ଚାରି ବର୍ଷ ହେଲା କି ବହୁତ ହେଇଯିବ ଜାଣିନୀ ଜାଣିପାରୁନଥିଲି। ଏବେ ଏବେ ଯେତେବେଳେ ବି ଜଣା ପଇଲା ଯେମିତି ସବୁ। ଜଣା ପଡିଲା ତାପରେ ଚେକ୍ କଲାବେଳକୁ ବ୍ଲଡ଼ ସଟ୍।
ଆରେ ଆରେ ଆରେ ଆରେ। ଏମିତି ତମର ବ୍ଲଡ଼ ଏତେ ଛୁଆବେଳୁ ତମ ବ୍ଲଡ଼। କେମିତି ଅଭାବ ହେଇଯାଉଛି ତୁମେ ଖାଇବା ଖାଉନ ସେ ଅନୁସାରେ ବିଲାତି ଫିଲାତି ଖାଅ। ଆଁ ଯୋଉଁ ଆତମେ ବିଲାତି ଖାଁ। ଖାଉନ ପିଆଜ ଫିଆଜ ଖାଉନ ନ ହେଲେ ପ୍ରଚୁର ପରିମାଣରେ।
ପିଆଜଟା କଣ ରକ୍ତ ହବ ନା ସେଟା ରକ୍ତ ସଫା କରିବ।
ହଁ ଅଁ ଏଯାହା ବିି ହଉ ଖାଅ ସଫିସିଏଣ୍ଟ ଖାଅ ଖାଇକି ଦେଖ। ଖ ତମର।
ନାଇଁ ବିଲାତି ଗୁଡା ମୁଁ, ସବୁବେଳେ ଖାଏନି କିନ୍ତୁ ଯେତେବେଳେ ପୋଡାପୋଡି କି ଭଜାଭଜି ହେଲେ ସେତ ଗୋଟେ। ଗୋଟେ ଗୋଟେ ଖାଏ କିନ୍ତୁ ସବୁବେଳେ କଣ ଭଲ ଲାଗିବ।
ଓ ହୋ ନାହିଁ ତମେ ଟିକେ ଖାଇବ ନା ଆଉ ବିଲାତି ଫିଲାତି ଆଉ। ଆଉଁ ଇଏ କଣ କହୁଥିଲି କହିଲେ। ଆପଣଙ୍କ ଘରକୁ କିଏ କୁଣିଆ ମୈତ୍ର ଆସିଥିଲେ କି ନାହିଁ ରଜରେ ନାଁ ଆସିନାହାନ୍ତି।
ଚୁଁ
ହ୍ୟାଲୋ।
ହଁ ଶୁଭୁଛି।
ମୁଁ କହିଲି କୁଣିଆ ମୈତ୍ର କିଏ ଆସିଥିଲେ କି ନାଁ ଆସିନଥିଲେ ରଜରେ।
ରଜରେ ମୁଁତ ମାମୁଁ ଘର ପଳେଇଥିଲି ଜାଣିନି କିଏ ଆସିଥିଲି।
ତମ ରଜରେ ମାମୁଁ ଘର ଯାହଉ ତମେ ଯାଇକି ବୁଲାବୁଲି କରିକି ପଳେଇ ଆସିଲ ରଜରେ ନା। ଆମର ରଜ ପୁରା ଶୁଖିଲା ଗଲା ଆଉ।
ରଜରେ ମୁଁ ତାପରେ ଆସିଲି ପୁରୀରୁ ଯେତେବଳେ ତା ପର ଦିନ ଆମ ମାମୁଁ ଘରେ ରଜ ମହୋତ୍ସବ ହଉଥିଲା ସେଠି ପାଞ୍ଚ ଛଅ ଦିନ୍ ଭଳିଆ ହୁଏ ସେଥିରେ ବି ଖେଳ ହୁଏ ସବୁ ଖେଳବି ଖେଳିଥିଲି।
ଓ-ହ- ହଁ ମୁଁ ବି ଗୋଟେ ଘର ପାଖରେ ଗୋଟେ ଗାଁ ଅଛି ଗାଁ ପାଖରେ ସେଇଠିକି ମୁଁ ବି ଯାଇଥିଲି ରଜ ମହୋତ୍ସବ ଖେଳିବା ପାଇଁ ମୁଁ ମ୍ୟୁଜିକ୍ ଚେୟାର୍ ଜାଣିଚନ୍ତି ନା ଯଉ ସଙ୍ଗୀତ୍ ତ ଆସନ। ହଁ ସେଇ ସଙ୍ଗୀତ ଆସନ ଖେଳିଥିଲି ମୁଁ ଚତୁର୍ଥ ରେ ଆଉଟ୍ ହେଇଗଲି ଯଦି ମୁଁ ଲା ଲାଷ୍ଟ ପର୍ଯନ୍ତ ରହିଥାନ୍ତି ମତେ ପାଞ୍ଚଶ ଟଙ୍କା ଖଣ୍ଡର ମିଳିଥାନ୍ତା ହେଲେ କଣ କରିବା ସେମାନେ ବହୁତ୍ ମାନେ ଘୁଙ୍ଗୁଳଉଥିଲେ ତମେ ବିଶ୍ୱାସ୍ କରିବନି ମାନେ ଗାଡ଼ି ମାନେ ଯେତେବେଳେ ଗୀତ ମାନେ ଚେୟାର୍ ଆସିଯାଉଚି ସେମାନେ ପୁରା ପାଦ ଚାପ୍ ଚାପି- ଚାପି- ଚାପି -ଚାପି ମାନେ ଯେମାନେ ଚାଲୁ ହିଁ ନାହାନ୍ତି କିଛି କିଛି ପିଲା ତ ଛିଡା ହେଇଯାଉଚନ୍ତି ଚେୟାର ପାଖରୁ ଯାଉ ହିଁ ନାହାନ୍ତି ହେଲା ଯାହଉ ଏତେ ଘୁଙ୍ଗୁଳା ଭିତ୍ ଭିତରେ ଘୁଙ୍ଗୁଳା ଲୋକଙ୍କ ଭିତରେ ମୁଁ କୁ ମାନେ ତେ ଟୋଟାଲି ପଇଁତିରିଶ କି ଚାଳିଶ୍ ଜଣ ଲୋକ୍ ଲୋକ ଥିଲେ ଆସିକି ଚାରି କି ଚାରି ନମ୍ବରରେ ମୁଁ ଆଉଟ୍ ହେଲି ସେମାନେ ପ୍ରଥମ, ଦ୍ୱିତୀୟ, ତୃତୀୟଙ୍କୁ ପଇସା ଦଉଥିଲେ। ତ ଆଉ ଚାରି ନମ୍ବର ରେ ତାଙ୍କୁ କିଛି ଦଉନଥିଲେ ମୁଁ କିନ୍ତୁ ଚାରି ନମ୍ବରରେ ଆଉଟ୍ ହେଇଗଲି ବହୁତ ଦୁଃଖ ଲାଗିଲା କିନ୍ତୁ ଯା ହଉ ମୁଁ ମୋର ଭଲ ଖେଳିଚି ବୋଲି ମୁଁ ନିଜକୁ ଖୁସି ବୋଲି ଭାବିଲି।
ହୁଁ- ମୁଁ ବି ସେମିତି ଖେଳିଥିଲି ମାମୁଁ ଘରେ ଯାଇଥିଲି ଯଉ ଆସିକି
ହଁ- ତମେ କଣ ହେଲ ଫାଷ୍ଟେ ହେଲ କି ନା
ଅ- ମୁଁ ଫାଷ୍ଟେ ହେଲି ସେଠି କିନ୍ତୁ ପଇସା ଦଉନଥିଲେ ଟ୍ରଫି ଦଉଥିଲି।
ଆଚ୍ଛା ଆଚ୍ଛା ଟ୍ରଫି ମିିଳିଲା ତମକୁ? ତମେ ନେଇକି ଆସିଲ ଟ୍ରଫି?
ଟ୍ରଫି ଟା ମୁଁ ଆଣି ନଥିଲି ଆମ ମୋ ମାମୁଁଙ୍କ ର ଗୋଟେ କୁନି ପୁଅଟେ ଅଛି ସେ କହିଲା କି ଦେଇଦେ ମତେ ବୋଲି ମୁଁ ତାକୁ ଦେଇଦେଇକି ଆସିଲି।
ଆରେ କେବଳ ସେ ସଙ୍ଗୀତ ଆସନ ହଉଥିଲା ନା ଆଉ କଣ ହଉଥିଲା?
ନା। ପୁଚି ବି ହଉଥିଲା ମତେ ପୁଚି ଆସେନି ଠିଆ ପୁଚି ଖେଳଥିଲେ ମୁଁ ଖେଳି ଦେଇଥାନ୍ତି ବସା ପୁଚି ଚି ଆସେନି ଆଉ ଯଉ ଅଖା ଡିଆଁ ଆଉ ଲେମ୍ବୁ ତ ଯଉ ସେଟା- ସେଟା ମୁଁ ଖେଳି ନଥିଲି ସେଟା କିନ୍ତୁ ଆଗରୁ ରଜରେ ସରିଯାଇଥିଲା।
ଓହୋ ନାଇଁ ବସା ପୁଚି କଣ କି ମାନେ ଗୋଡ଼ ହଁ- ଇଏ କଲେ- ହଁ। ସେଇଟା ଭାରି ମାନେ ଇଏ ଜିନିଷଟା ବସା ପୁଚି ଟା ବସା ପୁଚି ସମସ୍ତେ ଖେଳି ପାରନ୍ତିନି ମୁଁ ତ ଜମା ମୁଁ ଛୁଆବେଳେ ଗୋଟେ ବସା ପୁଚି